ହ୍ୟାଲୋ ହଁ। ଆ ମୋ ଭୟସ ଆପଣଙ୍କୁ ଭଲ ଭାବରେ ଶୁଭ ଯାଉଛି? ହଁ ଭଏସ ଶୁଭ ଯାଉଛି ଆପଣଙ୍କ କଲ। ବସ୍ ଗୋଟେ ମିନିଟ ଦୁଇ ମିନିଟ୍ ପର୍ଯ୍ୟନ୍ତ ଏ ଜାଗାରେ ଖାଲି ବୟସ ଭଲ ଭାବରେ ଶୁଭା ଯାଉଛି ଭଲ ଭାବରେ ଶୁଭା ଯାଉନି। ଏଇଟା ହିଁ ଚାଲିବ ତାପରେ ଆପଣ ଆପଣଙ୍କର ଯୋଉ ବାର୍ତ୍ତାଳପକୁ ଆସିବେ। ମୁଁ ଆକ୍ଚୁଆଲି ଗୋଟେ ଜିନିଷ ଜାଣିବା ପାଇଁ ଆପଣଙ୍କ ପାଖରେ ପାଖରେ ମୁଁ ଇଏ କରିବା ପାଇଁ ଚାହୁଁଥିଲି ଆପଣ ପ୍ରଭିୟସ ଯୋଉ କାମ କରୁଥିଲେ ଯୋଉ ଜାଗାରେ ତ ସେଇ ଜାଗାରେ ଉ କିଛିଟା ଉ ଯୋଉ ଆମ ସୋସାଇଟି ଲୋକମାନଙ୍କ ପାଇଁ ଆଉ ଛୁଆ ମାନଙ୍କ ପାଇଁ ଆମେ ଗୋଟେ ହେଲ୍ଥ ଚେକଅପ୍ର ବ୍ୟବସ୍ଥା କରୁଥିଲା। ଯୋଉଟା ଛୁଆ ଲୋକମାନଙ୍କ ପାଇଁ ବହୁତ ବେନିଫିଟ ହଉଥିଲା।
ହୁଁ
ସେଇ ଜର୍ଣ୍ନିଟା କେମିତି ଆପଣ ଆପଣଙ୍କର କରିଥିଲେ ସେଇଟା ଟିକେ ମତେ କହିଲେ ଭଲ ହୁଅନ୍ତା?
ହଁ ହେଲ୍ଥ ଚେକପ ଟା ଆପଣ ପେଷ୍ଟ ହେଲା ଜାଣିବାକୁ ଦରକାର କି ଯେ ଆପଣ କୋଉ ଏରିଆରେ କରୁଛନ୍ତି। ଯେଉଁ ଏରିଆରେ କରୁଛନ୍ତି ତାଙ୍କର ନିଡ଼୍ କଣ ଅଛି। ତାଙ୍କର କୋ ହେଲ୍ଥ କାଁ ନା ଆମର ହେଲଥ ଯକୁ ବହୁତ ପ୍ରକାର ଅଛି। ଆଇ ହେଲ୍ଥ ଚେକଅପ୍ ଅଛି ଡେଣ୍ଟାଲ ଅଛି ଫୁଲ ବଡି ଅଛି। ଆଉ ଆପଣ ଅ ବେଶିକ ଗୋଟେ ଅଛି ତାପରେ ଆପଣଙ୍କର ଅ ଏଇ ବିଭିନ୍ନ ପ୍ରକାରର ଆମର ଚେକପ ରହୁଛି। କ୍ୟାନ୍ କ୍ୟାନ୍ସର ବି ଗୁଡା କ୍ୟାନଶ୍ ଆଜି କାଲି କ୍ୟାନସର ର ପ୍ରାଇମେରୀ ଷ୍ଟେଜ ଚେକଅପ୍ ବି ସେଗୁଡାକ ବି ହଉଛି। ତ ଜାଣିବାର ଅଛି ଅଛି ଆମେ ଯୋଉ ଏରିଆରେ କରୁଛେ ସେ ଏରିଆରେ ଲୋକମାନଙ୍କର କୋଉଟା ନିଡ୍ ଅଛି।
ତ ସେଇ ନିଡ୍ କୁ କଣ ମାନେ ମୋର କହିବା ମାନେ କି
ଆପଣଙ୍କୁ ଫାଷ୍ଟ ଗୋଟେ ସ୍ମଲ କାଇଣ୍ଡ ଅଫ୍ ହଁ ଆପଣ ସ୍ମଲ୍ କାଇଣ୍ଡ୍ ଅଫ୍ ଗୋଟେ
ଆପଣ ଗୋଟେ ସଲ - ସ୍ମଲ କାଇଣ୍ଡ ର ଗୋଟେ ଆ କହନ୍ତ ସର୍ଭେ କରିବେ ବୁଝିପାରିଲେ। ପିଲାଙ୍କୁ ପଠେଇକିନା ଆପଣ ଗୋଟେ ସର୍ଭେ କରିବେ। ଯୋଉ ସର୍ଭେ ମାଧ୍ୟମ ରେ ଲୋକଙ୍କୁ ପଚାରିବେ ତାଙ୍କୁ କୋଉ ଚେକଅପ ନିଡ୍ ଅଛି।
କାହିଁକିରି ଏଇ ଜାଗାରେ ମୁଁ ଟିକେ ଆପଣଙ୍କୁ କହିବି ଆମେ ଯୋଉ ସୋସାଇଟିରେ କାମ କରୁ ସମସ୍ତଙ୍କ ଙ୍କର ଏମତି ମୁଁ ବି ଗୋଟେ ଜାଗାରେ କାମ କରୁଥିଲି। ତ ସେ ଯେମିତି ସର୍ଭେ କରିଥିଲି ତ ସର୍ଭେ କଲା ପରେ ନା ସେମତି ମେଜର ମତେ ଭେରାଇଟି ଲୋକଙ୍କର ଭେରାଇଟି ପେ ମୋର ମ୍ୟାଡମ୍ ମୋର ଡାଇବେଟିସ୍ ଅଛି। ଡାଇବେଟିସ କିଏ ବିପି କହୁଥିଲା। କିଏ କହୁଥିଲା ମୋ ଦାନ୍ତ ଅଛି କିଏ କହୁଥିଲା ମୋ ନାକ ଅଛି କିଏ କହୁଥିଲା ପାଟି ଅଛି। କିଏ କହୁଥିଲା ମୋର ମୁତିଆ ବିନ୍ଦୁ ଅପରେସନ କରିଦେ ତ ସେ ଜାଗାରେ ମତେ ନା ବହୁତ ଡିଫିକଲଟ ଫେସ ହଉଥିଲା।
ଦେଖନ୍ତୁ ଆମେ ସେଇଠି ଗୋଟେ କାଟାକରି ବନେଇ ପାରିବା ଯିଏ କହୁଛି ବିପି ଅଛି ସୁଗାର ଅଛି ଏଇଟା ହେଲା ଆମର ମାନେ ପ୍ରାଇମାରୀ ହେଲ୍ ଥ ଚେକପରେ ପଳେଇ ଆସିବ। ଆଖି ନାକ କାନ ହେଲା ସେଇଟା ଇଏନିଟି ବୁଝିପାରିଲେ ଏମିତି କି କରିକିନା ଆମକୁ ସର୍ଭେ ର ଇଏଟାକୁ ଆନାଲିସିସ୍ କରିବାକୁ ପଡିବ ହଁ। ତାପରେ ଆପଣ ସେ ଅନୁସାରେ ଦିଲ୍ ଦେଖ ଦେଖିଲେ ମେଜରିଟି ଆପଣଙ୍କର ଆସିଲା ଫୁଲ୍ ବଡି ଚେକପ୍ ଆଉ ଗୋଟେ ଆପରେ ଆପଣଙ୍କର ଆସିଲା ଇଏନିଟ୍ ଫାଷ୍ଟ ଫୁଲ୍ ବଡି ଚେକପ୍ ପକେଇଦେବେ ହେଲା ତ ଫୁଲ ବଡି ଚକେପ ପକେଇବେ ତାପରେ ଆଉ କିଛି ଦିନ ଛାଡ଼ିଲେ ଇଏନ୍ଟି ପକେଇବେ। ମ୍ୟାଡାମ୍ ଚେକଅପ୍ କରିବା ଟା ବଡ ଜିନିଷ ନୁହଁ। ମେନ୍ ହେଲା ଲୋକଙ୍କୁ ଗ୍ୟାଦରିଂ କେମିତି କରିବେ ସେଇଟା ହେଲା ମୁଖ୍ୟ ଜିନିଷ।
ନାଇଁ ମୁଁ ଗ୍ୟାଦରିଂ କେମିତି କରୁଥିଲି କହିବି? ମନେକର ଯୋଉ ହ ଅର୍ଗାନାଇଜେସନ କ ମୁଁ ଡାକୁଥିଲି। ଯୋଉ ସ୍ଵାସ୍ଥ୍ୟ ବିଭାଗକୁ ଡାକୁୁଥିଲି ତ ସେମାନେ ଆସିକି ହେଲଥ ଚେକଅପ୍ ପକଉଥିଲେ ତ ପକେଇବା ପୂର୍ବରୁ ସେମାନେ କଣ କରୁଥିଲେ ନା ତାଙ୍କର ନିଜର ଗୋଟେ ମାଇକ୍ ଥିଲା ଆଉ ଗୋଟେ ଆଲାଉ - ଆନାଉନ୍ସ ଥିଲା। ତ ବିଫୋରୁ ଗୋଟେ ଦିନ ଆଗରୁ ସେମାନେ ସେ ଦିଟା ଯୋଉ ବସ୍ତି ଆଉ ସହି ଜାଇକିରି ମାଇକ୍ ମାଧ୍ୟମରେ କହି ଦଉଥିଲେ କି ଯେ ଆଜି ଆମର ମୁଁ ସାହି ଆଉ ବସ୍ତିରେ ଏତିକି ସମୟରେ ଗୋଟେ ବେସିକ୍ ହେଲ୍ ଥ ଚେକଅପ୍ ହବ। କି ଆପଣଙ୍କ ଆଖି ଚେକଅପ୍ ହବ ଆପଣ ମାନେ ଏଇ ସମୟରେ ଆସିଯିବେ ଆବ ଏଇଟା ମାଇକ୍ ଦ୍ଵାରା ହଉଥିଲା ଏଇଟା ଗୋଟେ ମାଧ୍ୟମ ଥିଲା, ଆଉ ଗୋଟେ ମାଧ୍ୟମ ଏଟା ଥିଲା କି ଯେ ଆମର ଯୋଉ ସୋସାଇଟି କମ୍ୟୁନିଟିରେ ତାଙ୍କର ଓ ଆମର ଯୋଉ ସୋସିଆଲ ମିଡିଆ ର ଗ୍ରୁପ୍ ଅଛି ତ ସେମାନେ ତାଙ୍କର ଯୋଉ କମୁନିଟିର ଯଉ ଲିଡର ଥିଲେ କି ଯୋଉମାନେ ପ୍ରେସିଡେଣ୍ଟ ସେକ୍ରେଟାରୀ ଥିଲେ ସେମାନଙ୍କୁ ଆମେ କହି ଦଉ ସେମାନେ କଣ କରନ୍ତି ନା ସେ ଗ୍ରୁପ ରେ ବି ଲେଖିକିରି ଓଡିଆରେ ପକେଇ ଦିଅନ୍ତି। ଯେ ଆମର ଆସନ୍ତା କାଲି ଏଇ ଜାଗାରେ ଏମିତି ହେଇପାରିବ। ତ ସେମିତି ହେଇକିରି ଆମେ ଗ୍ୟାଦରିଂ କରୁଥିଲୁ ଆଉ ଗୋଟେ ଜାଗାରେ କଣ ହଉଥିଲା ନା ମନେକର ହଁ ଚେକପ ଚାଲିଛି ଜଣେ ଜାଣିନି। ତ ସେ ସେ ସେ ଯୋଉ ଗାଦରିଂ ହଉଥିଲା। ସେଟାକୁ ସେ ଦେଖିକିରି ଆସିକି ପଚାରୁଥିଲା।
ଦେଖିକିନା ବି ଆସି ଯାଉଥିଲା। ହଁ ହଁ ବଟ୍ ଯଯ ଯେତେବେଳେ ଆପଣ ଚେକ ଅପ କରୁଥିଲେ ଠିକ ଅଛି ଚେକଅପ ରେ ଯଦି କୋଉ ଲୋକର କିଛି ଯଦି ଇସୁସ୍ ବାହରୁଥିଲା। ତାପରେ ଆପଣ ତାର ଫର୍ଦର ଫଲୋଅପ କରୁଥିଲେ ନା ସେଇଠି ତାକୁ ସେଇଟା ଷ୍ଟପ।
ନାଇଁ ନାଇଁ ନାଇଁ ଆମେ ସେଇଠି ଫର୍ଦର ଫଲୋଅପ କରୁନଥିଲୁ ବୋଲେ ଆମେ ଯେତେ ନହଲେ ବି ଆମେ ଗୋଟେ ଗୋଟେ ଯୋଉ ଆମର ଯ ଆମେ ଯୋଉ ୱର୍କ ପ୍ଲେସ ରେ ଥିଲୁ ସେ ବେସିକାଲି ଏଜୁକସନ ଉପରେ କାମ କରୁଥିଲା। ନା କି ହେଲଥ ଚେକଅପ୍ ଉପରେ କାମ କରୁଥିଲା। ହେଲେ ତାର ଯୋଉ ଏଜୁକସନ ସହିତ ତାର ଗୋଟେ ପାର୍ଟ ଥିଲା ଯୋଉଟା କି ହେଲଥ୍ ଚେକଅପ୍ ଥିଲା। ତ ସେଇଟାକୁ ଆମେ ଇଏ କରୁଥିଲେ। ହେଲେ ବାକି ଆମେ ଯେତେବେଳେ ଗୋଟେ ଲୋକର କିଛି ବି ଉ ରୋଗ ବିଷୟରେ ଆମେ ଜାଣୁଥିଲୁ। ତ ତାକୁ ଆମେ ଇନ୍‌ଫର୍ମ କରିଦଉଥିଲୁ ଯେ ଆପଣଙ୍କର ଏଇ ପ୍ରୋବ୍ଲେମ୍ ଅଛି। ଆପଣ ଚେକ୍ଅପ୍ କରନ୍ତୁ। ଆପଣ ବା ବାରମ୍ବାର ଆର ଟ୍ରିଟମେଣ୍ଟ କରନ୍ତୁ ଆଣଙ୍କର ଏଇ ଜିନିଷ ଭଲ ହବ ଆମେ ସେତିକି କରିକି ଛାଡୁଥିଲୁ କାହିଁନା ଆମର ଯୋଉ ଆମେ ଯୋଉ ଯାହା ସହିତ ଯୋଉ କର୍ମ ସଂସ୍ଥା ସହିତ ଆମେ ଥିଲୁ ତାଙ୍କର ସେତିକି ହିଁ ଥିଲା କାହିଁକିନା ତାଙ୍କୁ ତ ଆମେ ଆଗକୁ ଭାଙ୍ଗିକି ତ ଆଗକୁ ତାଙ୍କୁ କ୍ରସ କରିକି ତ କାମ କରିପାରିବୁନୁ ନା ବୁଝିପାରିଲେ ନା ତ ଏଇ ହିସାବ ରେ ଆକଚୁଲି ଚାଲୁଥିଲା
ଓକ ନା ମ୍ୟାଡ଼ମ କିନ୍ତୁ ମୁଁ ଦେଖିଛି ମ୍ୟାଡାମ ଗୋଟେ ଜିନିଷ କହିବି ଯଦି ଆମେ ଗୋଟେ ହେଲଥ ଚେକଅପ୍ କରୁଛେ ହେଲା ସେମାନେ ତ ସେତିକି ବେସିକ ଜିନିଷ ବି ବେଳେ ବେଳେ ଗୋଟେ ଗୋଟେ ଜାଗାରେ ପାଉନାହାନ୍ତି ଗୋଟେ ଗୋଟେ ଜାଗାରେ ପାଉଛନ୍ତି ସେମାନେ ତାଙ୍କର ନିଜେ ଯାଇନା କରିଦଉଛନ୍ତି ବଟ ତାପରେ ଯଦି ଆମେ ମାନେ ନେକ୍ସଟ୍ ଫଲୋ ଅପ କରୁଛେ ଆଉ ଯଦି ତାଙ୍କୁ କିଛି ସେଇଥିରେ ମାନେ ସାହାଯ୍ୟ କରିପାରୁଛେ ଦେନ ସେଟା ମୁଁ ଭାବେ ଇମ୍ପାକ୍ଟଫୁଲ ହେଲା ଆଉ ଏମିତି ଏ ନହେଲେ ଆମେ ଯୋଉ ସଂସ୍ଥା ସହିତ ଅ ମାନେ କୋଲାବରେସନ କରୁଛେ ସଂସ୍ଥାକୁ ଆମେ ରିକୁଏଷ୍ଟ କରିପାରିବା କି ସେମାନେ ସେକେଣ୍ଡ ଫଲୋଅପ ତାଙ୍କର ସେମାନେ ତାଙ୍କର କରିବେ ସେକେଣ୍ଡ ଫଲୋ ଉପ ପରେ ଯଦି ତା ଭିତରେ ଗୋଟେ ଡିଟ୍କେକ୍ଟ୍ ଥିଲା ଗୋଟେ ପେସେଣ୍ଟ ଟେ ଆମେ ଓରାଲ ପକେଇ ଥିଲେ କ୍ୟାମ୍ପ ତା ଭିତରେ ଗୋଟେ ପ୍ୟାସେଣ୍ଟ ର ଡିତେକ୍ଟ କାନସର ହେଇଛି ବଟ ଆମେ ଯଦି ଜାଣିଲା ପରେ ଆମେ ଯଦି ସେଇଠି ତାକୁ ଛାଡିଦବା ତାହେଲେ ଆମର ହେଲ୍ଥ ଚେକଅପ୍ କରିବାର କିଛି ମୂଲ୍ୟ ହିଁ ମ୍ୟାଡ଼ମ ରହିଲାନି ବୁଝିପାରିଲେ ନା ତ ସବୁଠାରୁ ବେଟର ରହିବ କି ଯେ ଆପଣ ଯୋଉ ଅର୍ଗାନାଇଜେସନ ସହିତ କୋଲାବରେସନ କରୁଛନ୍ତି ତାଙ୍କ ସହିତ ସେଇ ଜିନିଷ ବି କଥା ହୁଅନ୍ତୁ କି ଯଦି ଆପଣ ହେଲଥ କ୍ୟାମ୍ପ କରୁଛନ୍ତି ଖାଲି କ୍ୟାମ୍ ଛାଡି ଦିଅନ୍ତୁନି ତାପରେ ନେକ୍ସଟ୍ ଫଲ ଆପଣ ଆପଣଙ୍କ ତରଫରୁ ସେ ଜିନିଷ ଟା କରନ୍ତୁ ସୋ ଦାଟ କି ଯେ ତାଙ୍କୁ ଯୋଉ ବେନିଫିଟ ପାଇବା କଥା ସେମାନେ ଯେହେତୁ ଗରିବ ଲୋକ ସେମାନେ ସେ ବେନିଫିଟ ଟା ପାଆନ୍ତୁ। ନା ଆପଣ ଏଥିରେ କଣ କହୁଚନ୍ତି? ହାଲୋ। ହାଲୋ।